ହ୍ୟାଲୋ ହଁ।
ଉ ହୁଁ।
ହଁ କଣ କହୁଥୁଲ?
ହୁଁ କହିଲି ଯେ କଣ କହୁଥିଲି ମୋର ଆଉ ମନେ ପଡ଼ୁନି କଣ କହୁଥୁଲି କହିଲ।
ହଁ କୋଣାର୍କ ମନ୍ଦିର ବୋଧେ।
ହୁଁ ହୁଁ ହୁଁ ସେତେବେଳେ କଣ କି କୋଣାର୍କ ମନ୍ଦିର ଯେତଳେ କିଛି ଲେ ଲେଖା ଲେଖି ନଥିଲା ଯଦି ଲେଖିକି ଦେଇଥାନ୍ତି ଏତେବେଳକୁ ମୋ ନାଁ ଟା ମନେ ରହିଥାନ୍ତା। ହେଲାକି। ନହେଲେ ଏତେ ବେଳକୁ ତମେ ମତେ ମନେ ପକେଇଥାନ୍ତ।
ତ ଇତିହାସରେ କଣ ପାଇଁ ତମର ଲେଖା ହେଲାନି। ସେତେବେଳେ ଭୁଲି ଯାଇଥିଲେ କି।
ହଁ ଭୁଲି ଯାଇଥିଲେ କଣ କି ମୁଁ ମୋ ନାଁ ଟା କାହାକୁ ମନା କହିଲି ମୋ ନାଁ କୋଉଠି ଉଠେଇବନି ବୋଲି।
ଏ ଏ ପର୍ଯ୍ୟନ୍ତ ସେ ସମୟରେ କେତେ ବର୍ଷ ବିତିଗଲାଣି।
ମୁଁ କେବେ ମୁଣ୍ଡି ମାରିଥିଲି ଧରମା କେବେ ମୁଣ୍ଡି ମାରିଥିଲା।
ମୁଁ ଜାଣିନି ତମେ ସାଥିରେ ଥିଲ ନା ତମେ ଜାଣିବ କି ମୁଁ ଜାଣିବି।
ଆ ମୁଁ କଣ ସେତେବେଳେ ପୁଣି ପୁନର ଜନ୍ମ ହେଲି ନା
ଆଉ ଏ ଏଇ ଷ୍ଟୋରି କଣ ଜାଣିଛ କୁହ।
ଷ୍ଟୋରି।
ହଁ ଜଗନ୍ନାଥଙ୍କ ବିଷୟରେ।
ଜଗନ୍ନାଥ ବିଷୟରେ ଠାକୁର ଅ, ଅ, ଅ
ଏତେ ଯେତେ ଠାକୁରଙ୍କୁ ଡାକିଲେ ବି ଶୁଣୁନାହାନ୍ତି।
କାହିଁକି।
ମୁଁ ଗୋଟେ କାର୍ଯ୍ୟ ପାଇଁ ଦଶ ବର୍ଷ କଷ୍ଟ କଲି ହେଲା।
ହୁ।
ମାନେ ତମକୁ ଯୋଉଟା ଠିକ୍ ଲାଗିବ ମତେ କହିବ ହେଲା। ମୁଁ ଗୋଟେ କାମକୁ ପୁରା ମନ ଧ୍ୟାନ ଦେଇକି ଦଶ ବର୍ଷ କାମ କଲି। ତାର ଫଳ ମତେ ମିଳିବା କଥା ନା ନାଇଁ
ହଁ ମିଳିବା କଥା।
ତାର କାଇଁ ମିଳୁନି?
ଭଗବାନଙ୍କ ଇଚ୍ଛା ନଥିବ।
ତାହେଲେ, ତାହାଲେ ଭଗବାନ ଚାହୁଁଛନ୍ତି କଣ ଯଦି ଭଗବାନ ଚାହୁଁ ନାହାନ୍ତିୁ ତାହଲେ ଏତେ କଷ୍ଟ କାଇ ଦେଇ କିି ମତେ ସେଇ କାମ ଟା କରେଇଲେ।
ହ ସେଇଟା ତମ ମନ ନା, ତମେ କରିବ କି ନାଇଁ ସେଥର କେମିତି କହିବି ଁ
ତମର ଏଇନା କଣ କରୁଛ?
ଏବେ ମୁଁ ବସିଛି, କିଛି କରୁନି।
ରୋଷେଇ
ମା କରୁଛନ୍ତି।
ତମର, ରାତି ପାଳି ମା ଙ୍କର
ହଁ।
ଆଉ ସକାଳ ପାଳି
କହଳେ ସେମାନେ ନାସ୍ତା ତିଆରି କରନ୍ତି ମା। ଦିନେ ଦିନେ ମୁଁ କରେ।
ଆଚ୍ଛା, ସକାଳୁ ନାସ୍ତାରେ କଣ ଖାଅ?
ହେସେ ଅ ଏମିତି କିଛି ନାଇଁ, ଯୋଉଟି ଥିଲେ ଖାଇଦେବି ଆଉ କଣ?
ତମରଡି ମାନେ ସକାଳୁ କଣ ଭଲ ଲାଗେ- ବରା, ଇଟିଲି କି କଣ ତକାରୀ ନା ପୁରୀ କଣ?
ଆ ହହୁ ଅ ଆମେ ଚକୁଲି ପିଠା ତିଆରି କରିବୁ।
ଆ
ଚକୁଳି ପିଠା ତିଆରି କରୁ।
ଆଜି ମନା କରୁଥିଲ ଚକୁଳି ପିଠା ଖାଉନ ବୋଲି
କିଏ କହିଲା?
ତମେ ମତେ କହୁଥିଲ ତ
ନା ମୁଁ ମାଂସ, ମାଛ ମାଂସ, କ୍ଷୀର ଜିନିଷ ବୋଲି କହିଲି। ଚକୁଲି ପିଠା ତ କହିନି, ଆଉ ଚାହା କହିଥିଲି
ଚାହା ଖା ନା?
ନା
ଆଉ ମଇଁଷି କ୍ଷୀର ଚା ପିଇଛ?
ନାଇଁ।
ମଇଁଷି କ୍ଷୀର ପିଇଛ?
ନାଇଁ
ଷେଣ୍ଢ କ୍ଷୀର।
ନାଇଁ।
ବୋଦା କ୍ଷୀର।
ମୁଁ କ୍ଷୀର ପିଏନି।
ଆଉ ଛେଳିି କ୍ଷୀର
ନା ନା ନା କିଏ? ନା।
ଆଉ ହଁ ମାରୁଛ, ମୁଁ ପିଏ ନା ବୋଲି।
ଲାଗ
ତାହେଲେ ପୁରା ଶାନ୍ତ ଶିଷ୍ଟ ଛୁଆ ତମେ ଆଉ।
ଗ
କିଛି କିଛି ଜାଣିନ ନା ସବୁ ଜାଣିଚ?
ହଁ ହଁ ଏମିତି କିଛି ଜାଣିଛି ଅଧା ଜାଣିଛି ଅଧା ନାଇଁ।
ଆଉ ଅଧା ଯାଆ ଶିଖିିବ କେବେ ଶିଖିବ?
ଟାଇମ୍ ଅଛି ତ ଏବେ ଅଛି। ନ ହଁ ହଁ। ଅଛି ତେଇଶି ବର୍ଷ ହେଲାଣି।
ତେଇଶ ବର୍ଷର ଛୋଟଛୁଆ, ତେଇଶ ବର୍ଷର ଝିଅ ବାହା ହେଇ ଯାଉଛନ୍ତି।
ତ ମୁଁ ହେଇନି ନା, ବାହା ହେଲା ପରେ ବଡ ମଣିଷ ହେବି।
ଓହୋ ବାହାହେଲା ପରେ ବଡ ମଣିଷ, ଏଇନା ବଡ ମଣିଷ ହବନି? ଆଉ ଏବେ ଛୋଟ ଛୁଆ?
ହଁ ମତେ ଆସିଛି।
ଆଉ ଗୀତ ଆସୁନି?
ନାଁ।
ଆଉ ୟୁଟ୍ୟୁବ୍ ହେରିକା କିଛି ଦେଖୁନ ନା କଣ?
ଏୟା ଦେଖେଇଆ କିନ୍ତୁ ଗାଈ ଜାଣିନି।
ଆଉ ତମ ଭଏସ ତ ପୁରା କ୍ୟୁଟ ଲାଗୁଚି, ଗାଇଲେ ଭଲ ଲାଗିବ।
ନାଁ ହୁଏନି।
ହୁଏନି?
ଅ ହଁ।
ତମର ସାଡେ କଣ ଭଲ ସବୁ ତମ ଏରିଆ?
ଆମ ଏରିଆରେ ଭଲ କହିଲେ ଶୁଣ କଣଟା ପଚାରୁଛ?
ତଥାପି କଣ ଗୋଟେ ତମକୁ ଭଲ ଲାଗିଲା ବେଳେ କଣ ଥିବ ନା ନାଇଁ?
ଆମ ଅଞ୍ଚଳରେ ଏ ପର୍ବପର୍ବାଣିୀରେ ରଥଯାତ୍ରା ହୁଏ ତାପରେ ଆମ ଗାଁରେ ଗଣେଶ ପୂଜା ସରସ୍ଵତୀ ପୂଜା, ବିଶ୍ଵକର୍ମା ପୂଜା, ଦଶହରା ମକର ସଂକ୍ରାନ୍ତି ଏଇ ସ ମାନେ ଗୋଟେ ମାସରେ ଗୋଟେ ସଂକ୍ରାନ୍ତି ପଡେ ତ ଆମ ଗାଁରେ ସବୁ ସଂକ୍ରାନ୍ତି ପାଳନ କରନ୍ତି।
ଆମର ତ ଦୁଇ ମାସରେ ଦିଟା ପଡେ।
ତ ଗୋଟେ ଗୋଟେ ପଡେ ନା।
ହଁ ହେଲାନି କି ଦି ମାସରେ ଦିଟା।
ହଁ।
ତ ମୁଁ କଣ ଟା କହୁଛି କି?
ର-ରଥ ଟାଣ?
ହଁ ଟାଣେ।
କେମିତି?
ଦଉଡି ବାନ୍ଧିଥାନ୍ତି, ସେ ଦଉଡିକୁ ଟାଣି ଟାଣି ମାଉସୀ ଘରକୁ ସମସ୍ତେ ମିଲିମିଶିକି ନେଇଥାଉ। ଭଗବାନଙ୍କୁ।
ଯେ ତମ ମାଉସୀ ଘରକୁ ନାଁ କ?
ନା ଜଗନ୍ନାଥଙ୍କ ମଉସୀ ଘର ଗୁଣ୍ଡିଚା। ଜାଣି।
ସେମାନେେ କେତେ ବଡ ରଥ ହୁଏ ଛୋଟ ନା ବଡ?
ଛୋଟ ଆମ ଗାଁ ରେ ଛୋଟ ଛୋଟ ଠାକୁର ଅଛନ୍ତି ତ ବେଶୀ ବଡ ରଥ ଗଢା ଯାଏନି।
ଆଚ୍ଛା ମନ୍ଦିର ଅଛି ତାହାଲେ?
ହଁ ମନ୍ଦିର ଅଛି। ହଁ।
ଆମର ଫେରେ ଶିବ ପାର୍ବତୀଙ୍କି ଯୁଆର ହଉଚ ନା ନାଇଁ?
କଣ କହିଲ ବ ଶୁଵିଲାନି।
ଶିବ ମନ୍ଦିର ଯାଉଚ ନା ନାଇଁ?
ଉଁ ଆଁ। ସମ୍ ସୋମବାରୋ ଏ ସେ ଶ୍ରାବଣ ସୋମବାର ସବୁ ସୋମବାର କରାଯାଏ।
ଆଚ୍ଛା।
ଆଉ ଯୋଉ କାଉଡି ଧରିକି ଯାଆନ୍ତିନି ଯୋଉ ପାଣି ଧରିକି ପାଣିନେଇକି।
ହଁ। ନାଁ ଆମ ଶି ଶିବ ମନ୍ଦିର ପାଖରେ ଅଛି ପୋଖରୀ ତ ସେଇ ପୋଖରୀ ଏ ବାଲ୍ଟିଟେ ପାଣି ଆଣୁ ଆଉ ଶିଵ ଭଗବାନଙ୍କୁ ଅର୍ପଣ କରୁ। ହଁ।
ଆଉ କଷ୍ଟ କରିବାକୁ ପଡିବନି ଆଉ।
କାହିଁକି?
ନାଁ ଆମେ ବାର ତେର କିଲୋମିଟର ଚାଲି ଚାଲି ଯାଉ ନାଁ।
ଆମ ଗାଁ ରେ ଶିବ ମନ୍ଦିର ଅଛି ଦିଟା ଶିବ ମନ୍ଦିର। ହଁ।
ଆମର ଗୋଟେ ଅଛି।
ସମବାର ଆମେ ବି ଅନ୍ୟ ଜାଗା ମାନଙ୍କୁ ବୁଲିବାକୁ ଯାଉ। ଆମ ପାଖରେ ଅଛି ଝାଡେଶ୍ଵର ମନ୍ଦିର ସେଇଟା ବି ଶିବ ମନ୍ଦିର ଭି ଏ ଅ ସେ ସେଠାରେ ଗୋଟେ କୂଅଁ ଅଛି। ଏ କିନ୍ତୁ ମାନେ ପାଣି କେବେ ବି ଉଁ ଦି ସେଥିରେଭ ଭର୍ତ୍ତି ହୁଏ ନାଁ। ନାଁ ଯେତେ ବର୍ଷା ଯେତେ ଜାଣା ହଉ ହେ-ହେଉ ପଛେ। ପାଣି ଟିକେ ବି ରହେ ନାଁ।
ଆଉ ତାଲେ ତାକୁ କୂଅ କାଇଁ କହୁଚ?
କୂଅ ଭଳି ଅଛି ଆଉ। ଶୁଖିଯାଏ କେମିତି ଯେ ମାନେ ଭଗବାନଙ୍କ ଲୀଳା ସବୁ ଆଉ।
ମୁଁ ବା ଯାଇକି ଡେଲି ପାଣି ଢା- ଢାଳକି ତାକୁ ଇଏ କରି ଦଉନା।
ଅଁ ନାଇଁ।
ଆ ଡେଲି ଯିବ ପାଳଙ୍ଗ ଶାଗ ତମ ଘରୁ ପାଣି ବାଲଟିଏ ବାଲଟିଏ ନେଇଁକି କି ପୁରେଇ ଦବ ଫୁଲ ଫୁଲ୍ ହେଇ ଯିବନି?
ହବନି ବହୁତ୍ ବଡ ସେଟା।
ବହୁତ ବଡ଼।
ହଁ।
ଆ ହୋ। ଆମେ ଛୋଟ ବେଳେ ସ୍କୁଲ ଥିଲାବେଳେ କୋଉଠି ମାନେ ପୋଖରୀକି ଗାଧାଆକୁ ଯାଅ ନାଁ ଘରେ ଗାଧଅ?
ପୋଖରୀ।
ପୋଖରୀ ଯାଇଁ ବୁଡ।
ହଁ।
ମାନେ ଏ ମଜା ମସ୍ତି କର।
ହୁଁ।
ଯା ହଉ ସମସ୍ତେ ସେଭଳିଆ କରନ୍ତି ଆଉ।
ହ
ଆମରଅ ଆମର ଗୋଟେ ପୋଖରୀ ଅଛି ସେଇଟା ପୁରା ଶୁଖିଗଲା ଆଉ ପାଣି ରହୁନି। ଆଉ ଗାଧୋଇଆକୁ ଇଚ୍ଛା ହଉନି।
ଆ ତମ ଆଡେ ପ ପୋଖରୀର ମାଛଅ ଧରନ୍ତି କି?
ହୁଁ ବର୍ଷକୁ ବର୍ଷ ଧରନ୍ତି। ବର୍ଷକୁ ବର୍ଷ ଧରିକି ତାକୁ ଉ ଗାଁରେ ଆଣିକି ଥୋଇବେ। ତାପରେ ଭାଗ ହବ କେତେଏ ମାଛ ହେଲା ଘର ପିଛା କେତେ ଟଙ୍କା କେତେ ପଡିବ। ତ ସେଇଟାର ହିସାବ
ତମେ ମାଛ ଖାଅ ନା?
ହୁଁ। ମାଛ ସବୁ ମୁଁ ସବୁ ଖାଏ। ଦି ଗୋଡ଼ିଆ, ଚାରି ଗୋଡିଆ, ଛଅ ଗୋଡ଼ିଆ ସବୁ ଖାଏ।
ମାଛ ମନଙ୍କ ନାଁ ଜାଣିଛ?
ହୁଁ।
କୁହ।
କୋଉ ମାଛ କହୁନ ଖାଇବ?
ନାଇଁ ତମେ ଯା। ତମେ ଜାଣିଛ ଏଟାକୁ।
ମୁଁ ଯେତିକି ଖାଏ ମୁଁ ସେତିକି ନାଁ କହିବି।
ନାମ ତ କୁହ।
ନାମ ହଉଛି କରାଣ୍ଡି ଆଉ। ହଁ ମୋର ମନେ ପଡୁନି। ପରେ ଭାବିକି କହିବି। ଆଉ ମୋର କିନ୍ତୁ କୁକୁଡା ଫେଭରେଟ୍। କୁକୁଡ଼ା ର ତ ଏତେ ନା ନାହିଁ ନା?
ହଁ।
ଆଉ ଛେଳି ବେଳେ ବେଳେ ଖାଏ ଆଉ ଖାସି, ଖାସି। ଆଉ କଣ। ଆଉ କଣ ଖାଆନ୍ତି?